ହ୍ୟାଲୋ।
ହ ସାଙ୍ଗ କଣ କରୁଥିଲୁ?
ଏଇଠି ବସିଥିଲି ଆଉ ଆଉ ତୁ କଣ କରୁଥିଲୁ ସାଙ୍ଗ?
ହଁ ମୁଁ ବି ବସିଚି ସାଙ୍ଗ ତୋ ଭ ତୋ କଥା ମତେ ଠିକ ରେ ଶୁଭୁନି।
ହ୍ୟାଲୋ।
ହଁ ସାଙ୍ଗ।
ଶୁଭିଲା। ହୁଁ ଆଉ କଣ ଖାଇଛୁ?
ତଥାପି ଭଲରେ ଶୁଭୁନି ସାଙ୍ଗ।
ଉ ହ୍ୟାଲୋ। ଶୁଭିଲା।
ହଁ।
ହଁ କଣ ଖାଇଛୁ?
ମୁଁ ସକାଳେ ଟିକେ ଜଳଖିଆ ଖାଇ ଦେଇଥିଲି। ଆଉ ତୁ କଣ ଖାଇଛୁ?
ମୁଁ ସକାଳେ ଚାହା ଆଉ ରୁଟି ଖାଇ ଦେଇଥିଲି।
ଭଲ ଆଉ ସକାଳେ ରୁଟି ଖାଇଲେ ଦେହ ପାଇଁ ବହୁତ ଭଲ।
ହଁ ପା ରୁଟି ଖାଇବେ ବହୁତ ଭଲ ସେଥିପାଇଁ ରୁଟି ଖାଇଦେଇଛି ଟିକେ ଚା ସହିତ ଆଉ ସବୁ ଦେହ ପା ବାପା ସବୁ ଭଲ ଅଛି ନା।
ହଁ ବହୁତ ଭଲ ଅଛି। ତୁ କେମିତି ଅଛୁ।
ହଁ ମୁଁ ବି ବହୁତ ଭଲ ଅଛି ଘର ଲୋକ ସବୁ ଭଲ ଅଛନ୍ତି। ତମ ଘର ଲୋକ ସବୁ ଭଲ ଅଛନ୍ତି।
ହଁ ଆମ ଘର ଲୋକ ସବୁ ଭଲ ଅଛନ୍ତି ବାସ୍ ମୋ ଜେଜେବାପାଙ୍କ ଦେହ ଟିକେ ଖରାପ ଆଉ ନହେଲେ ସମସ୍ତେ ବହୁତ ଭଲରେ ଅଛନ୍ତି।
ଆଉ କଣ ପାଇଁ ଫୋନ କରିୁଥିଲୁ କହ।
ହଁ କିଛି ନାହିଁ ଏମିତି ମୋ ଦୈନନ୍ଦିନ ଜୀବନରେ କଣ ମାନେ କେମିତି କଣ ଚାଲିଛି ତତେ ଟିକେ ଜଣେଇବି ବୋଲି ମାନେ ଟିକେ ଫୋନ କରିଥିଲି ଆଉ।
ହଁ କହୁନୁ କହ ତୁ କହ ତାପରେ ମୁଁ
ହଁ ଆଉ କଣ କହିବି। ଦୈନନ୍ଦିନ ଜୀବନ ତ ବହୁତ ସରଳ ସୁନ୍ଦର ଆ ମୁଁ ପ୍ରତିଦିନ ମାନେ ସକାଳୁ ଉଠେ ଆ ମାନେ ସକାଳୁ ଉଠେ ମାନେ ଉଠିବାକୁ ଚେଷ୍ଟା କରେ। ତାପରେ ସକାଳ ମାନେ ସକାଳୁ ବେଳ ପରିବେଶ ଦେଖିଥିବୁ ତ ବହୁତ ଭଲ। ଅ ମାନେ ଶାନ୍ତ ପରିବେଶ। ଅ ତାପରେ ସ ପାଳପଳ ପରିବେଶ ମତେ ବହୁତ ଭଲ ଲାଗେ ତାପରେ ଚାରିଆ ଟିକେ ଶାନ୍ତ ପରିବେଶ ଥାଏ ଆଉ ସକାଳେ ଶୁଣିୁଥିବୁ ତ ବହୁତ ପକ୍ଷୀ ପଶୁ ମାନେ ପକ୍ଷୀ ମାନଙ୍କର ଶବ୍ଦ ଶୁଣିବାକୁ ମିଳେ। ଅ ତାଙ୍କର ଡାକ ଶୁଣିଲେ ବି ମତେ ବହୁତ ଭଲ ଲାଗେ ତାପରେ ମୁଁ ସକାଳୁ ଉଠିଲା ପରେ ମୁଁ ଫାସ ପ୍ରଥମେ ଯାଇକି ମୁହଁ ଧୁଏ ଆ ତାପରେ ହାତ ଧୋ ହାତଗୋଡ଼ ଧୋଇ ଧ ହୁଏ ମାନେ ସକାଳୁ ଉଠିକି ମୁହଁ ଧୋଇଲେ ଗୋଟେ ଅ ଶାନ୍ତି ଲାଗେ ମାନେ ଗୋଟେ ସତେଜ ଲାଗେ। ତାପରେ ଭଗବାନଙ୍କୁ ପ୍ରଣାମ କରେ ଆଉ ସମସ୍ତଙ୍କର ଭଲ ପାଇଁ ମୁଁ ଟିକେ ପ୍ରାର୍ଥନା କରେ ମାନେ ସମସ୍ତେ ଯେମିତି ଭଲରେ ରୁହନ୍ତୁ ଆମ ଘର ଲୋକ ଯେମିତି ଭଲରେ ରୁହନ୍ତୁ ସେଇଟା ଟିକେ ଯାଇକି ଭଗବାନଙ୍କ ପାଖରେ ପ୍ରାର୍ଥନା କରେ। ଅଁ ତାପରେ ମୁଁ କି କିଛି ସମୟ ଟିକେ ବ୍ୟାୟାମ କରେ ଚାଲିବା ପାଇଁ ବି ମୁଁ ପ୍ରାୟ ଯାଏ। ଯେହେତୁ ଏବେ ହ ଚା ମାନେ ସକାଳୁ ଉଠିକି ବ୍ୟାୟାମ କଲେ ମାନେ ଦେହ ଦେହ ସୁସ୍ଥ ରହିବ ସେଥିଲାଗି ସକାଳୁ ଉଠିଲେ ମୁଁ ଟିକେ ବ୍ୟାୟାମ ଆଗ କରେ ତାପରେ ଘରର ଛୋଟ ଛୋଟ କାମରେ ମାଆଙ୍କୁ ସାହାଯ୍ୟ କରେ। ଅ ଯେମିତି କି ଘର ଝାଡୁ କରିବା ଘର ସକାଳୁ ବେଳେ ବେଳେ ବେଳେ ଘର ଝାଡୁ କରିବା। କଉଠି କିଛି କଣ ପଢଥିଲେ ତାକୁ ସଜାଡିକି ରଖିବା। ଏମିତି ସବୁ କରେ ବିଛଣା ସଜାଡ଼ିବା ତାପରେ ସକାଳ ଘର ସଫା କରିବା ପାଣି ଭରିବା। ଏମିତି ସବୁ କରେ ଆଉ ଘର କିମ୍ବା ଘରର ଜିନିଷ ମାନେ ସବୁ ଯେଁ ପଡ଼ିଥିବା ଏପଟ ସେପଟ ସବୁ ଗୋଛେଇକି ରଖିଦିଏ ଏମିତି ସବୁ ସହଯୋଗ କରେ ଏହା କଲେ ମୋତେ ଭଲ ଲାଗେ ଆଉ ମୋ ମାଆ ମଧ୍ୟ ଖୁସି ହୁଅନ୍ତି। ତାପରେ ମୁଁ ଟିକେ ସମୟ ଗଲାପରେ ତାପରେ ଯାଇକ କି ଗାଧାଏ ଆଉ ଗାଧୋଇ ସାରିଲା ପରେ ନିତ୍ୟକର୍ମ ଯାହା ସବୁ ଥାଏ ଅ ଦାନ୍ତ ଘଷିବା ବା ଅ ମାନେ ସବୁ କଲା ପରେ ତାପରେ ଆସିକି ଟିକେ ଖାଏ। ଆ ସକାଳ ଖାଦ୍ୟ ଖାଇଲେ ଦିନ ସାରା ସରୀର ଦେଖ ବହୁତ ସୁସ୍ଥ ରୁହେ ଏମିତି କରେ ଆଉ ବେଳେ ବେଳେ ଉପମା ଖାଏ କେବେ ରୁଟି କେବେ ପିଠା ଏମିତି ଖାଇବାକୁ ସବୁ ମିଳେ ମତେ ଏମିତି ମତେ ବହୁତ ପସନ୍ଦ ତାପରେ ମୁଁ ପଢା ଶୁଣା କାମ ଟିକେ କରେ ତାପରେ ମୋର ଇଚ୍ଛା ଜୀ ବନରେ କିଛି ମାନେ ଭଲ କାମ କରିବି ଭଲ ମଣିଷ ହେବି ସେଥିପାଇଁ ମୁଁ ପ୍ରତିଦିନ ମାନେ ନିୟମିତ ଟିକେ ପାଠ ପଢିବାକୁ ଚେଷ୍ଟା କରେ ଆଉ କେବେ ପଡିଆରେ କେବେ ମାନେ କେବେ ପଢ଼େ ମୁଁ ଇଂରାଜୀ ପଢେ କେବେ ଇତିହାସ ବେଳେବେଳେ। ସାଧାରଣ ଜ୍ଞାନ ସାଧାରଣ ଜ୍ଞାନ ବ ତୁ ଦୁନିଆର ସବୁ ମାନେ ହାଲଚାଲ ବିଷୟରେ ଜାଣିପାରିବୁ ଆଉ ତାପରେ ନୂଆ ନୂଆ କଥା ବି ଯେତେ ଜାଣିବାକୁ ମିଳିବ ସାଙ୍ଗ ଶୁଣୁଛୁ ତ।
ହଁ ସଙ୍ଗ।
ଆ ହା। ତାପରେ ଦିନ ବେଳେ ମୁଁ ମାନେ ପରିବାର ସହିତ ବେସ୍ ମାନେ ଭୋଜନ କରେ ଆ ସମସ୍ତେ ଏକା ସାଥିରେ ଖାଇଲେ ମାନେ ଭଲ ଲାଗେ ଭଲ ଲାଗେ ତୁ ବି ଖାଉଥିବୁ ତମ ସମସ୍ତଙ୍କ ସହିତ ମିଶିକି ଆଉ ଖାଇଲା ବଳେ ସମସ୍ତେ ସେ ଦିନଟା ସବୁ କଥା କୁହନ୍ତି ମାନେ ଏଇଟା ଆଜି ହେଲା ସେଇଟା ସା ହେଲା ଏମିତି ସବୁ ମିଶିକି ମାନେ ବସିକି ମାନେ କଥା ହେଉ ତାପରେ ବେଳେବେଳେ ମୁଁ ସାଙ୍ଗମାନଙ୍କ ସହିତ ବି ମାନେ ଯେତେବେଳେ ଖାଲି ବସିଥାଏଅ ମାନେ ସାଙ୍ଗମାନଙ୍କ ସହିତ କଥା ହେଲେ ଟିକେ ମନଟା ଖୁସି ହୁଏ ଆଉ ବେଳେବେଳେ ଟିକେ ହସ୍ ମଜା ବି ହୁଏ ଆଉ ଆ କେବେ ପଢ଼ା ବିଷୟରେ ଆଲୋଚନା ହୁଏ ଅପରାହ୍ନରେ ମୁଁ ଟିକେ ବିଶ୍ରାମ କରେ ତାପରେ ପୁଣି କିଛି କାମ କରେ ଆ ନହେଲେ ମୋବାଇଲରେ ଗୀତ ଶୁଣିବାକୁ ମୋତେ ବହୁତ ଭଲ ଲାଗେ ଗୀତ ଶୁଣିଲେ ଦେଖିବୁ ମନକୁ ଗୋଟେ ଶାନ୍ତି ଲାଗେ ଅଲଗା ପ୍ରକାର ଶାନ୍ତି ଲାଗେ। ଆ ତାପରେ ସନ୍ଧ୍ୟାବେେଳେ ମୁଁ ଟିକେ ଘର ବାହାରେ ବୁଲିବାକୁ ଯାଏ ଆଉ ଉ ଉ ବୁଲିବାକୁ ଯାଏ କି ନହେଲେ ଛାତ ଉପରେ ଟିକେ ଯାଇକି ରୁହେ ସନ୍ଧ୍ୟାରେ ଥଣ୍ଡା ପବନ ମାନେ ଆଜିକାଲି ଦେଖୁଛ ତ କୋଉ ମାନେ କୋଉ ମାନେ ଭଳିଆ ଗରମ ହଉଛି ସନ୍ଧ୍ୟାରେ ମାନେ ଥଣ୍ଡା ପବନ ବହୁତ୍ ଶାନ୍ତି ଦେଇଥାଏ। ସେ ସମୟରେ ମୁଁ ଦିନ ସାରା କଥା ମାନେ ଦିନ ସାରା କଥା ହବ କଣ କଲି କଣ ନାହିଁ ଏମିତି ସବୁ ଭାବେ ତାପରେ ସନ୍ଧ୍ୟା ସମୟରେ ପୁଣି ଆସିକି ଟିକେ ମାଆଙ୍କୁ ଘର କାମରେ ସାହାଯ୍ୟ କରେ ମାନେ ଯେମିତି ରୁଟି କରିବା କି ପ ପରିବା ଫରିଵା ଟିକେ କାଟିଦବା ଏମିତି ସବୁ କରେ ତାପରେ ରାତ୍ ତିବେଳେ ପୁଣି ପଢାଶୁଣା ଟିକେ ଆଉଥରେ କରେ ପରିବାର ସହିତ କିଛି ସମୟ କାଟେ ତାପରେ ସମସ୍ତଙ୍କ ସହିତ ମିଶିକି ପୁଣି ଥରେ ଆଉଥରେ ଅ ଖାଇ ପିଇକି ଏମିତି ଆମେ ଶୋଇପଡୁ ଏମିତି ଆ ସକାଳ ଆରମ୍ଭ କରି ରାତି ପର୍ଯ୍ୟନ୍ତ ମୋର ଦିନଟା କିଛି ଏମିତି କଟେ ଆଉ ଉ ମୁଁ ତ ମୋ ବିଷୟରେ କହିଲି ଏବେ ତୁ ତୋ ବିଷୟରେ କିଛି ଜଣା ତୁ କେମିତି କଣ ତୋର ଦିନ ସବୁ କାଟୁଚୁ।
ତ ମୋ ଦିନ ବି ସେମିତି ତ ମୁ ସବୁବେଳେ ମୁଁ ସବୁବେଳେ ଚାହେକି ଇ ମାନେ ମୋ ଜୀବନ ଅପେକ୍ଷା ମୁଁ ଅନ୍ୟ ଲୋକଙ୍କର ଜୀବନ ବିଷୟ ରେ ଅଧିକ ଚିନ୍ତା କରେ କାହିଁକି ନା ନିଜ କଥା ଚିନ୍ତା କରିବା ଭଲ ନୁହଁ। ତ ଭଗବାନ ଆମକୁ ଯେତିକି ଦେଇଛନ୍ତି ସେତିକି ସନ୍ତୁଷ୍ଟ ହେବା ଦରକାର ତ ଭଗବାନ କହିନାହାନ୍ତି କି ତମେ ତମ ନିଜ ପାଇଁ ସବୁବେଳେ କିଛି କିଛି ଜିନିଷ ମାଗ ତ ମୁଁ ମାନେ ମୁଁ ଏମିତି ଗୋଟେ ମାନେ ସମସ୍ତେ ସବୁବେଳେ ମୁଁ ଚାହେକି ସମସ୍ତେ ମାନେ ବହୁତ ଭଲରେ ଖୁସିରେ ରୁହନ୍ତୁ ତ କାହା ସହିତ ଝଗଡା ଝାଣ୍ଟି ନ କରିବା ପାଇଁ କି କାହା ସହିତ କିଛି ମାନେ ହିଂସା କପଟ ନ କରିବା ପାଇଁ ତ ମୁଁ ସବୁବେଳେ ଚାହେଁ ସମସ୍ତେ ସବୁବେଳେ ଭଲରେ ରୁହନ୍ତୁ ତ ମୋ ଦୈନନ୍ଦିନ ଜୀବନ ତ କଥା ତତେ ମୁଁ କହୁଛି ଶୁଣୁ ମୁଁ ସବୁବେଳେ ସକାଳେ ପ୍ରଥମେ ଉଠେ ତ ଉଠିକି ମୁଁ ଠାକୁରଙ୍କୁ ଫାଷ୍ଟ ଟିକେ ପ୍ରଣାମ କରେ ତ ପ୍ରଣାମ କରିକି ମୋ ନିଜ ବିଛଣା ଆ ଉଠେଇକି ମୁ ଭାଙ୍ଗିକି ରଖିଦିଏ ତ ରଖିକି ଆସିକି ମାନେ ମୋ ନି ନିତ୍ୟ କାମ ସା ସାରିଦିଏ ଦାନ୍ତ ଘସି ଦିଏ ଟିକେ ସକାଳୁ କଣ ଖାଇଦିଏ ତ କଣ ଖାଇଦେଲେ ଦେହ ଟିକେ ଭଲ ରହିବ ନା ତ ଦେହ ପାଇଁ ବହୁତ ସୁସ୍ଟ ତ ଟିକେ ଖାଇଦେଲେ ସକାଳୁ ଆଉ ନଖାଇଲେ ଦେହ ବି ବହୁତ ଖରାପ ହେଇଯିବ ତାପରେ ହଉଛି ତ ଘରେ ମାନେ ଯାହାଲେ ବି ରହୁଛି ମାନେ ତ ଘରେ ଟିକେ ଯାହାଲେ କାମରେ ସାହାଯ୍ୟ ତ ନିଶ୍ଚୟ କରିବି ତ ଟିକେ ସାହାଯ୍ୟ କରିଦିଏ ବୋଉ କିଛି କାମ କଲା ଟାଇମରେ। ଟିକେ ଯଦି ହଁ ଯଦି ସେ ମାନେ ଭାତ ବସେଇଚିକୀ ମୁଁ ତରକାରୀ କରିଦିଏ କି ସେଦି କଣ ତରକାରୀ କରିବା ପାଇଁ ଯାଇଲେ ମୁଁ ପନିପରିବା କାଟି କୁଟା ଦିଏ ତ ଏମିତି କରିଦିଏ ତାପରେ ହଉଛି ଯାଇକି ମୁଁ ଟିକେ ମାନେ ସକାଳ ଟାଇମ ରେ ଟିକେ ଖାଇ ଖୁଆଇ ଦେଇକ ଟିକେଁ ବସିକି ଟିକ ପଢେ ତ ପାଠ ପଢେ ପାଠ ପଢିଲେ କିନା ମତେ ବହୁତ କିଛି ଜାଣିବାର ଥାଏ ତ ମୁଁ ବି ଯେ ତୁ ଏମିତି କହିଲୁ କି ହଁ ମାନେ ପାଠ ପଢିଲେ ମାନେ ବହୁତ ଦୁନିଆ ବିଷୟରେ କିଛି ହାଲ ଚାଲି ଜାଣକୁ ପଡେ ସେମିତି ମୁଁ ବି ସେମିତି ତ ପାଠ ପଢ଼ିଲେ ବହୁତ ଖୁସି ଲାଗେ ମତେ। ରୁ ତ କିଛି ଜଣିବି ମାନେ ଆଉ କିଛି ନୂଆ ନୂଆ କଥାା ଜାଣିବି ଆମେ କଣ ହଠାତ୍ ଗୋଟେ କ କଥା ଜାଣିଦେବା କି ସେମିତି ନୁହଁ ତ କିଛି ଜିନିଷ ମାନେ ପଢିଲେ କିଛି ମାନେ କିଛି ଲୋକ ଆମକୁ କହିଲେ ସେ ଜ୍ଞାନ ଟା ଆମକୁ ଦେଲେ ଆମେ ବୁଝିକି ଆମେ ଜାଣି ଜାଣିବେ କି ହଁ ଆମକୁ ଏଇ ଲୋକଟି ଭଲ ଜ୍ଞାନ ଦେଲା ଭଲ କଥା ପଦେ କହିଲା ବହୁତ ଖୁସି ଲାଗିଲା। କେମିତି ମୁଁ ବି ମୋ ଓ ସେମିତି ପାଠ ପଢ଼ିକି ମୁଁ ବି ଚାହେଁକି ମୁଁ ବି କିଛି ଜି ମାନେ ଜ ଜାଣି ଜାଣିବା ପାଇଁ ତ ମୁଁ କିଛି ସମ ପାଠ ପଢ଼ିଦିଏ ତାପରେ ଯାଇକି ମୁଁ ଗାଧା ପାଧା କରିକି ଆସେ ତ ଖାଇଦିଏ କିଛି ହିଁ ଭାତ ଖାଇଦିଏ କାହିଁକିନା ଭାତ ଖାଇଲେ ମତେ ବହୁତ ଭଲ ଲାଗେ ପଖଳ ଭାତ। ତ ମୁଁ ଭାତ ଖାଇ କି ଖାଇସିଲା ପରେ ମୁଁ ଯାଇକି ଟିକେ ମୁଁ ଶୋଇ ପଡେ କାହିଁକିନା ଶୋଇ ପଡ଼ିଲେ ଟିକେ ଦେହ ଭଲ ଲାଗେ କାହିଁକି ନା ନ ଶୋଇଲେ ତ ଆଖି ହେକା ପୋଡେ ମୋର ତ ଶୋଇ ପଡେ ଶୋଇକି ଉଠିଲା ପରେ ମୁଁ ଶୋଇକି ଉଠିଲା ବେଳେ ସେଇ ଅପରାହ୍ନ ହେଇଯାଏ ଚାରି ଟା ବେଲେ ଚାରିଟା ରେ ଉଠିକି ସେମିତି କଣ କି ଯଦି କିଛି କାମ ଥିବ ତାହେଲେ କରିଦେବି ତା ପରେ ଆମ ଘର ପାଖରେ ଗୋଟେ ଭଲ ସୁନ୍ଦର ପୋଖରୀଟେ ଅଛି ସେଠି ବହୁତ ସୁନ୍ଦର କଇଁଫୁଲ ଅଛି ଗଛ ବି ଅଛି ତ ଯାଇକି ସେଠି ସେ ଏକୁଟିଆ ଟିକ କି ସାଙ୍ଗସାଥି ଥିବେ ଯାଉ ବୁ ବସିକି ଆସୁ ତ ବସିକି ଆସିଲେ କାହିଁକି ନା ଏଠିକୁ ଶାନ୍ତି ମିଳେ ପବନ ଦିଏ ତ ଏଇଠି ବହୁତ ଆମର ମାନେ ପକ୍ଷୀ ମାନେ ବି ଉଡନ୍ତି ତ ଦେଖିବା ପାଇଁ ମୋତେ ବହୁତ ଭଲ ଲାଗେ ତ ସେଠି ଏମିତି ମାନେ ଟିକେ ବୁଲାବୁଲି କରିଦେଇକି ତ ଆସେ ଯାଲେ ଆସିଲା ବେଳକୁ ସନ୍ଧ୍ୟା ହେଇଯାଏ। ଆସିଲା ସରିଲା ପରେ ଟିକେ ମୁଁ ଧୋଇ ଧୁଆ ହେଇକି ଠା ଠାକୁରଙ୍କ ପାଖରେ ଯାଇକି ଟିକେ ପ୍ରାର୍ଥନା କରିଦିଏ ତ ପ୍ରାର୍ଥନା କରେ ଅଧଘଣ୍ଟେ ଘଣ୍ଟେ ମିନିମମ୍ ଏମିତି ଠାକୁରଙ୍କ ପାଖରେ ବସିକି ଟିକେ ପ୍ରାର୍ଥନା କରିଦିଏ ମନ କଥା ଠାକୁରଙ୍କୁ ଟିକେ ଜଣେଇ ଦିଏ କି ମନ କଥା ତା ବୋଲି ନୁହେଁ କି ମୁଁ ମୋ ନିଜ ପାଇଁ କିଛି ମାଗେ। ମୁଁ ମାଗେକି ସବୁବେଳେ ସମ ମାନେ ସମସ୍ତେ ଏମିତି ଭଲରେ ଖୁସିରେ ରୁହନ୍ତୁ କେବେ ବି କେହି କଷ୍ଟ ନପଆନ୍ତୁ କେବଳ ଏତିକି ଠାକୁରରେ ପ୍ରାର୍ଥନା କରେ ତ ଏମିତି କରିସାରିଲା ପରେ ରାତିରେ ଯଦି କଣ ମାନେ କଣ ଯଦି ରୁଟି ହେଇକା ହବ କି କଣ ହୁଏ ତ କରିଦିଏ ଟିକେ ତ କରିଦେଇ ଘର ଲୋକଙ୍କ ସହିତ ଟିକେ ଭଲସେ କଥା ହେଇପରେ ଟିକେ ହସ ଖୁସିରେ ଟିକେ ବୋଉ ବାପା ଦେଇ ଭାଇ ଭଉଣୀ ଜେଜେ ଜେଜେମାଙ୍କ ସହିତ ଟିକେ ବସିକି ହସ ଖୁସି ରେ କଥା ହେଇପରେ ତାପରେ ମତେ ବହୁତ ଭଲ ଲାଗେ ଭଲ ଲାଗେ ତାପରେ ହଉଛି ମୁଁ ଏମିତି କିଛି କରିକି ତାପରେ ସାତିରେ ଶୋଇଲା ଟାଇମ ରେ ବି ଠାକୁରଙ୍କୁ ଟିକେ ପ୍ରାର୍ଥନା କରିଦିଏ ତାପରେ ଶୋଇପଡ଼େ ତ ମୋ ଦୈନି ଜୀବନ ହଉଛି ଏମିତି ମାନେ ମୋ ଦୈନି ଜୀବନ ସମସ୍ତଙ୍କ ହସ ଖୁସିରେ କାଟିବା ପାଇଁ ମୁଁ ଚାହେଁ ତ କେବେ ରାଗରୁଷା ମୋ ମନରେ ନାହିଁ ତ ମୁଁ ଏମିତି ମୋ ଗୋଟେ ସବୁଦିନ ମୁଁ ଏମିତି ହିଁ କାଟେ।
ଆଛାଦିନ ତାହେଲେ ଏମିତି ସବୁ ତିକ ଦିନ କାଟୁଛୁ।
ହଁ ତୋ କଥା ଶୁଣିକି ମତେ ବହୁତ ଖୁସି ଲାଗିଲା କାହିଁକିନା ତୋ ଦୈନିକ ଜୀବନ ବିଷୟରେ କିଛି କହିଲୁ ମୁଁ ବି ମୋ ଦୈନିକ ଜିବନ ବିଷୟରେ କିଛି କହିଲି ଦୈନିକ ଜିବନ ଗୋଟେ ଏମିତି ମାନେ କଣ ରାଗ ହିଂସା ହିଁ ପ୍ରକୃତରେ ଲୋକ ମାନଙ୍କୁ ବହୁତ୍ ଖରାପ୍ କରୁଛି ତ ସିଏ ସମସ୍ତେ ଗୋଟେ ଲୋକ ଅଛନ୍ତି ହିଂସା କରନ୍ତି କି ହଁ ତାଙ୍କର ଏମିତି କରୁ ଚ ଆମର ଆମେ ଏମିତି ହେବା ନାଇଁ ଭଗବାନ ଯାହାକୁ ଯେତିକି ଦେଇଛନ୍ତି ସେତିକି ଆମେ ସନ୍ତୁଷ୍ଟ ହେବା କଥା ତ ଅତି କିଛି ମାନେ କହିଲେ ମାନେ ଭଲ ନୁହଁ କି ଭାବିିବା ଯେ ଭଲ ନୁହଁ ତମ ବହୁତ ଖୁସି ଲାଗିଲା ତୋ କଥା ଶୁଣିକି।
ମତେ ବହୁତ ଖୁସି ଲାଗିଲା ତ କଥା ଶୁଣିକି। ଆମେ ଯାହା ହଉ ତ ଦୈନିକ ଦିନ ଜୀବନ ଭଲରେ କଟୁଛି ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବି ତ ଦୈନିକ ଜୀବନ ଜୀବନ ଏମିତି ସବୁବେଳେ ଭଲରେ କଟୁ। ହଉ। ହଉ ସାଙ୍ଗ ତାହେଲେ ମୁଁ ଏବେ ରଖୁଛି ମୁଁ ତୋତେ ଏ ପଛରେ କେବେ ଫୋନ କରିବି ଆଉ।
ହଉ।